ହ୍ୟାଲୋ ଶୁବା ଯାଉଛି କି?
ହଁ ମୋ ଆପଣଙ୍କ ଭଏସ ଶୁଭୁଛି ମୋ ଭଏସ ଶୁଭୁଛି?
ହଁ ହଁ ଶୁଭୁଚି।
ଆଜ୍ଞା କଣ କରୁଥିଲେ?
ଏଇ ଛାତ ଉପରେ ବୁଲୁଥିଲି ଆଉ ଆଉ ଆପଣ?
ମୁଁ ଏଇ ବ୍ରେକଫାଷ୍ଟ୍ ବନଉଚନ୍ତି ଘରେ ତ ବ୍ରେକଫାଷ୍ଟ୍ ଖାଇବି।
ଆଚ୍ଛା କଣ ବ୍ରେକଫାଷ୍ଟ୍ ଆଜି ବନା ହଉ
ଆଜି ଘରେ ସୁଜି ଉପ୍ ନାଇଁ ଘରେ ସୁଜି ଉପମାକୁ ମଟର ଆଳୁ ତରକାରୀ। ଆ ଆପଣ ବ୍ରେକଫା ସରିଲାଣି?
ହଁ ମୋର ସରି ବି ଗଲାଣି ମୋ ବାବା ଆଜି କିଣିକି ଆଣିଲେ ସେହି ଆଉ।
ବାହାରୁ ଜଳଖିଆ?
ହଁ। ଘରେ ରହିଲେ ମାନେ କିଣିକି ଆଣଦୋଉଚନ୍ତି।
ଆଚ୍ଛା।
ଆଜ୍ଞା।
ବାହାରୁ ସବୁବେଳେ ପ୍ରାୟ ଖାଉଛନ୍ତି ଆପଣ ବୋଧେ?
ନାଁ ମୁଁ ବାହାରେ ସବୁବେଳେ ଖାଏନି ଏ ମୁଁ ବେଳେ ବେଳେ ଖାଏ।
ଆଚ୍ଛା।
ତା ମୋ ସ୍କିନ୍ ପ୍ରୋବ୍ଲେମ୍ ବାହାରୁଚି ତ ସେଇଥିପାଇଁ ମୁଁ ବାହାର ଜିନିଷ ଏବେ ଖାଉନି ଆଗରୁ ନୁ ମୁଁ ପ୍ଲସ୍ ଟୁ ଟାଇମ୍ ରେ ବୋହୁତ ଖାଉଥିଲି।
ଆୟା। ଆପଣ କଁ କରୁସନ୍ତି କି?
ଏଇ ଭଳିଆ ଆଉ। ଆଉ ଆପଣ ଏଇନା କଁ କରୁଚନ୍ତି?
ମୁଁ ଏଇ ଜବ୍ ପାଇଁ। ହଁ ଜବ୍ କରୁଚି ମୁଁ।
କୋଉଠି କରୁଚନ୍ତି କଁ କରୁଚନ୍ତି?
ହଁ, ମୁଁ କରୁଚି ୟୁ ଏସ୍ ଆଇ ଟି ରିକୃଇଟମେଣ୍ଟ୍ ରେ କରୁଚି।
ଆଜ୍ଞା।
ୟୁ ଏସ୍ ଆଇ ଟି ରିକୃଟମେଣ୍ଟ୍।
ଆଚ୍ଛା।
ହଁ, ଯୋଉଟା ଏଚ୍ ଆର୍ ବୋଲି କୁହାଯାଏ। ସେଇ ଟାଇପ୍ ର କାମ ଇ ଆଜ୍ଞା ଉଁ ହଁ, ଆପଣ କଁ କରୁଚନ୍ତି?
ମୁଁ ଷ୍ଟୁଡଣ୍ଟ୍ ବି ଏ ସି କରୁଚି।
ଆଚ୍ଛା ବି ଏ ସି ପଢ଼ୁଛନ୍ତି।
ଆଜ୍ଞା।
ଆଚ୍ଛା। ଗରେ ବାପା ମା ଆଉ ଭଉଣୀ ମୋ ଭାଇ ଆଉ।
ଓହୋ ଆପଣ କଁ ଦୁଇ ଭାଇ?
ନାଁ, ନାଁ ମୁଁ ଜଣେ।
ଆଚ୍ଛା ଭାଇ କହିଲେ ତ ମୁଁ କହିଲି କି କାଳେ ଦୁଇ ଭାଇ ହେଇଥିବେ।
ହୁଁ ନାଇଁ ନାଇଁ ମୁଁ ଜଣେ ଆପଣଙ୍କର?
ମୁଁ ସିଙ୍ଗଲ୍ ଚାଇଲଡ୍ ଆଉ କିୁନ୍ତୁ ଜଏଣ୍ଟ୍ ଫ୍ୟାମିଲି ଆଉ।
ଆଚ୍ଛା ଜଏଣ୍ଟ୍ ଫ୍ୟାମିଲି ଜଏଣ୍ଟ ଫ୍ୟାମିଲି ତ ବୋହୁତ ବଢ଼ିଆ।
ବୋହୁତ ଭଲ ଯେ କିନ୍ତୁ ନାଁ, ନାଁ ଆମର ଭଲ ଯେ କିନ୍ତୁ ଆମର ଗୋଟେ ଘରେ ଯେହେତୁ ରହୁଚୁ ଟିକେ କେଚେଡ଼େ ମେଚେରେ ଚାଲିଚି ଆଉ।
କେଚେରେ ମେଚେରେ ତ ଆଜ୍ଞା ସମସ୍ତଙ୍କ ଘରେ ଅଛି।
ସେ ଲାଗୁ ଟିକେ ଝଗଡ଼ା ଫଗଡ଼ା ହୁଏ ଆଉ।
ଆଜ୍ଞା ନାଇଁ କେଚେର୍ ମେଚେର୍ ତ ନର୍ମାଲି ସମସ୍ତଙ୍କ ଘରେ ଅଛି, ଜଏଣ୍ଟ୍ ଫାମିଲି କଣ ସିଙ୍ଗିଲ୍ ଫ୍ୟାମିଲି କଣ ସମସ୍ତଙ୍କ ଘରେ ତ କେଚେରେ ମେଚେରେ ହିଁ ଅଛି।
ସେଥିପାଇଁ ଯି ମାନେ ସେ ଗୋଟେ ଘରେ ରହୁଚୁ ସତ କିନ୍ତୁ ଯିଏ ଯାର ସେପାରେଟ୍ ହେଇକି ରହୁଚୁ।
ହଁ ହଁ।
ହୁଁ। ଏଇ ଭଳିଆ ଆଉ ହଁ। ଦ ହଁ।
ହୁଁ ହୁଁ। ହଁ ସେଇଟା ତ ଠିକ ସେଇଟା ଟିକେ ଟିକେ ଘର ଭିତ
ଦି
ମୁଁ ଆକଚୋଲି ବାପାଙ୍କର ଭାଇମାନେ ଅଛନ୍ତି ବଟ୍ ବା ବାପା ଯେହେତୁ ଜବ୍ କଲେ ଏପଟେ। ତ ସେତେବେଳେ ବାପା ଏପଟକୁ ପଳିଆସଚନ୍ତି ତ ଜଏଣ୍ଟ ଫ୍ୟାମିଲିରେ ନାହୁଁ। ବୁଟ୍ ଅ ଫ୍ୟାମିଲି ମାନେ ଜଏଣ୍ଟ ଫ୍ୟାମିଲିରେ ହୋଉ ବଟ୍ ଯେତେବେଳେ ଆମେ ଯାଉ କୋଉ ଆଜ୍ଞା ଛୁଟି ଫୁ ଟିରେ ଯେତେବେଳେ ଯାଉ ସେତ
ଶୁଭୁଚି କି? ହାଲୋ ଶୁଭୁଚି?
ହଁ ଶୁଭୁ ହଁ ମତେ ତ ଶୁଭୁଚି।
ହଁ ମତେ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ଅଛି ତ ଆମ ଆଡେ।
ଅହ।
ହଁ ହଁ।
ଶୁଭୁଚି ଏବେ?
ହଁ ଏବେ ସୁଭିଲା କିଛି ବ୍ୟାଗ୍ରାଉଣ୍ଡ୍ ସାଉଣ୍ଡ୍ ଆସୁଚି କି?
ହଁ ବ୍ୟାଗ୍ରାଉଣ୍ଡ ସାଉଣ୍ଡ ଟିକେ ଆସୁଥୁଲା ବଟ ଏବେ ଆସୁନି।
ଓହୋ। ଆଚ୍ଛା ଆଉ ଆଉ କଣ କୋହୁଚନ୍ତି କୁହନ୍ତୁ।
ମୁଁ କହିଲି ତାହେଲେ ର-ର-ଘରେ ସବୁବେଳେ ଆପଣ ଘରେ ରହୁଚନ୍ତି ନା ଛୁଟିରେ ଆସଚନ୍ତି?
ନା ନା ମୁଁ ଘରେ।
ଆଚ୍ଛା ସେଇଠି ହିଁ ପଢୁଚନ୍ତି।
ହଁ ବାପା ମତେ ଏରା ମନ୍ ମୁଁ ଭୁବନେଶ୍ୱର
ଆଚ୍ଛା ଭୁବନେଶ୍ୱରରେ।
ଆଉ ଆପଣଙ୍କର?
ମୋର ବି ଭୁବନେଶ୍ୱର।
ଭୁବନେଶ୍ୱରର କୋଉ ଜାଗା?
ସୁନ୍ଦରପଦା।
ଓହୋ ସୁନ୍ଦରପଦା। ହେଲା ଓଲଡ୍ ଟାଉନ୍ ଆଡେ ଆଉ ଆମର ବଡଗଡ। ଆପଣ୍ ନା ଆମର ବଡଗଡ।
ବରଗଡରେ ତ ମୋର ମାମୁଁମାନେ ବି ରୁହନ୍ତି ଯୋଉ ସେଟା କି ମନ୍ଦିର ଗୋଟେ କି ଗୁମ୍ଫା ଗୋଟେ ନାହିଁ ଯୋଉ ରାସ୍ତା ଯୋଉ ବର ହଁ ହଁ ଯୋଉ ସେଟା ସେଇ ପାଖରେ ବରଗଛ ଗୋଟେ ଅଛି ନା?
ଆଚ୍ଛା ଜାଣିଚି ଜାଣିଚି ଜାଣିଚି ସେ ଚାରିଛକ ପାଖରେ।
ହଁ ହଁ ସେଇଠୁ ରାଇ ଟରେ ଗଲେ ମୋ ମାମୁଙ୍କ ଘର ରାଇଟରେ ଗୋଟେ ମାମୁଁ ଲେଫ୍ଟରେ ଗୋଟେ ମାମୁଁ।
ଆଚ୍ଛା।
ମୁଁ ଯାଇଥିଲି ମଝିରେ ବି ଯାଇଥିଲି ହଁ ହଁ ମୋର ବର୍ନ ଆଣ୍ଡ ବ୍ରଟ ହିଁ ଭୁବନେଶ୍ୱର।
ଆଚ୍ଛା।
ମଝିରେ ଜବ କରିବାକୁ ବାହାରକୁ ପଳେଇଥିଲି। ବଟ ଏବେ ୱାର୍କ ଫ୍ରମ୍ ହୋମ ଯୋ ଗୁ ମୁଁ ଘରେ ହିଁ ଅଛି କିନ୍ତୁ ମୋର ବର୍ନ ଆଣ୍ଡ ବ୍ରଟ ସବୁ ଭୁବନେଶ୍ଵର।
ଉଁ।
ତ ଆପଣ ବରହମପୁରରେ ମୋର ବି ଗୋଟେ ମାମୁଁ ରହୁଚନ୍ତି ବରହମପୁର ଯୋଉ ଆମର କଣ ସେଟା ରଙ୍ଗେ ଲୁଣ୍ଡା ପାଖରେ।
ନା ଆମର ବ୍ରହ୍ମପୁର ମାନେ ହୁଁ।
ଆଚ୍ଛା।
ହୁଁ।
ବ୍ରହ୍ମପୁର ଆଚାର ପାଇଁ ଫେମସ।
ଆଉ ପାମ୍ପଡ଼ ବି ପାମ୍ପଡ଼ଟା ଭୁଲିଗଲେ।
ପାମ୍ପଡା ବ୍ରହ୍ମପୁର ର ଜଳଖିଆ ସେଇଟା ତ ମୁଁ କେବେ ବି ଭୁଲିବିନି।
ଉପମା ପୁରୀ ଉପମା।
ଆ ମୁଁ ଯେବେ ବି ବରହ୍ମ ପୁର ଗଲେ ମୁଁ ବ୍ରହ୍ମପୁରରେ ଜଳକିଆ ହିଁ ଖାଏ। ପଛେ ଭୁବନେଶ୍ୱରରେ ଜଳଖିଆ ମୁଁ ବାଏରେ ଖାଏନି କିନ୍ତୁ ବ୍ରହ୍ମପୁର ର ଜଳଖିଆ ଆମ ଘରେ ଖାଏନି।
ମୋ ମାମା ତ ସିଏ ମୋ ମାମା ବ୍ରହ୍ମପୁର ଲୋକ ନା ତ ଆମ ଘରେ ସବୁବେଳେ ବ୍ରହ୍ମପୁର ଖାଇବା। ଚାରୁ ପାଣି ହଉ ଟମାଟ ଚାରୁ ହଉ। କି ସମ୍ବର ହଉ ମୋ ମାମା ମୁଁ କହିଦେବି ମାମା ତୁ ସବୁ ଯାକ କରୁଚୁ ସବୁବେଳେ ଟିକେ ମୋ ପାଇଁ ସମ୍ବର କରିଦଉଥାଏ। ମୋର ଟିକେ ଖଟା ମିଠା ପସନ୍ଦ ନା ଆଉ ଖଟା ମିଠା ଡାଲି ଆମର ସବୁବେଳେ ଚାଲିଥାଏ।
ମାଆଙ୍କର ବି ମୋ ମାଙ୍କର ବି ଚାରୁ ପସନ୍ଦ କିନ୍ତୁ ଆମର ସେଟା ମାନେ ଏମତି ମଟନ ଫଟନ ହେଲେ ହୁଏ।
ଆଚ୍ଛା।
ନହେଲେ ମା ବି ଆଗରୁ ବେଶୀ କରୁଥିଲେ ଚାରୁ ବଟ ମତେ ସେଗୁଡା ପସନ୍ଦ ନୁହ ବୋଲି ତ ମୁଁ ମନା କରିଦିଏ ନାଇଁ ନାଇଁ ସେଗୁଡାକ ହୁଏନି ହବନି ତ ସେ ଡାଲିରେ ବି ଆମ୍ବୁଲ ପକେଇ ଦେଇଥିବେ।
ଟେଷ୍ଟ ସେଇରାକ ଆପଣ ଖାଇନାହାନ୍ତି ବୋଲି ଜାଣିନାହାନ୍ତି ଆଉ।
ହଁ ନାଇଁ ମତେ ପସନ୍ଦ ଆସେନି ଆଉ।
ନା ଆଉ କାଞ୍ଜି ଖୁଦରେ ହୁଏ ସେଇଟା।
ଆଜ୍ଞା।
ହଁ।
ହଁ କାଞ୍ଜି ବି ଘରେ ଖାଆନ୍ତି।
ଆମର ତ ସବୁବେଳେ ମୁଁ ମୋ ମାମା କୁ ଯାହା କରୁଛୁ କରେ ଖଟା ଆଇଟମ ଟିକେ କରିଦଉଥା ମୋ ପାଇଁ।
ଖଟା ଫଟା ବହୁତ ଭଲ ପାଆନ୍ତି ବୋଧେ?
ହଁ ଖଟା ଖାଏ ଆଉ ଏତେ ବି ଖଟା ଭଲ ଲାଗେନି ଖଟା ବେଶୀ ଖାଇଲେ ଦାନ୍ତ ବିନ୍ଧେ।
ନାଇଁ ଯେ ଟମାଟୋ ଖଟା ହଉ କି ଆମ୍ବ ଖଟା
ଖାଏ ମୁଁ ଭୋଜି ଘରେ ମୁଁ ଖାଏନି ଟୋଟାଲି ଘରେ ହେଲେ ଖାଇ ଟିକେ ଟିକେ ମୁଁ ଭୋଜି ଘରେ ହେଲେ ମୁଁ ଖାଏନି
ଆଚ୍ଛା।
ହୁଁ ମୁଁ ଭୋଜି ଘରେ କ୍ଷୀରି ବି ଖାଇନି ମତେ ଏତେ କ୍ଷୀରି ଭଲ ଲାଗେନି କିନ୍ତୁ ଘରେ ହେଲେ ଖାଇବି।
ତ ଆପଣଙ୍କୁ ଖଟା ରାଗ ପସନ୍ଦ ଥିବ ଆଉ।
ରାଗ ବହୁତ ପସନ୍ଦ ଖଟା ଚଳିବ ରାଗ କିନ୍ତୁ ବହୁତ ପସନ୍ଦ।
ଗୁପଚୁପ୍ ଚାଟ୍
ହଁ ପସନ୍ଦ କିନ୍ତୁ ଏବେ ଖାଉନି ଏତେ।
ହଁ ନାଇଁ ଡେଲି ତ ଖାଇଲେ ଦେହ ଖରାପ ହବ ହିଁ ବାହାର ଜିନିଷ।
ନା ମୁଁ ଟୋଟାଲ ମୁଁ ବର୍ଷ ମାନେ ମାସକରେ ଥରେ ଖାଉଛି କିନ୍ତୁ ଏତେ କମିଗଲାଣି ମାନେ ସ୍କିନ୍ ପ୍ରୋବ୍ଲେମ୍ ଟିକେ ବାହାରୁଛି ତ ହେଥିପାଇଁ ଆଉ।
ଅଣ୍ଡା ଫଣ୍ଡା ଖାଉଛନ୍ତି? ଚିଙ୍ଗୁଡି
ନନଭେଜ୍ ନନଭେଜ୍ ଛାଡ଼ି ଦେଇଛି ଟୋଟାଲି ଉପରେ।
ଆଛା ନା କଣ ଠାକୁରଙ୍କ ଉପରେ ଲାଇନ ରେ ପଶିଗଲେ ନା ଏମତି
ସେମିତି ଆଉ ଇଚ୍ଛା ହେଲାନି ଆଇଁଷ ଖାଇ ଖାଇ କିନ୍ତୁ ତାପରେ ବି ଆମ କମ୍ପ୍ୟୁଟର କ୍ଲାସ୍ ଯାଉଥିଲି ଯେହେତୁ ସାର୍ କହିଲେ କି ଆଇଁଷ ତ ଖାଉନୁ ଦୀକ୍ଷା ନେଇଯା ଜୟଗୁରୁ ଦୀକ୍ଷା। ସେ ଦୀକ୍ଷା ଦେଇଦେଲେ ମାନେ ମନା କରୁଛି ସାର୍ ନାହିଁ ଦିଅନ୍ତୁନି ଘରେ ମନା କରିଛନ୍ତି ଦୀକ୍ଷା ନେବା ପାଇଁ, ସେ ଦୀକ୍ଷା ଦେଇ ଦେଲେ।
ହଁ କମ୍ପ୍ୟୁଟର କ୍ଲାସ ରେ ସାର୍ ଦୀକ୍ଷା ଦେଇଦେଲେ ଜବରଦସ୍ତି।
ଉଁ ହଁ କିନ୍ତୁ ତାଙ୍କର ନିୟମ ଅଛି କି ଜବରଦସ୍ତୀ ଦୀକ୍ଷା ଦିଅନ୍ତିନି ବୋଲି। କିନ୍ତୁ ସେ ଜବରଦସ୍ତୀ ଦୀକ୍ଷା ଦେଇଦେଲେ।
ସେ ସାରୁଙ୍କୁ ତ ମାନେ। ପାଟି ବି କରିବା କଥା ଜବରଦସ୍ତି ତ କୌଣସି ଜିନିଷ ତମେ। କରିବିି ପାରିବନି।
ସିଏ ପିଲା ଯଉ ପିଲା ବି ଆସୁଛନ୍ତି ନୂଆ ନୂଆ ପିଲା ସମସ୍ତଙ୍କୁ ଡାକିକି ଆଣିକି ଦୀକ୍ଷା ଦେଉଛନ୍ତି ତାଙ୍କର ସେଇଠି ଲାଭ ଅଛି ତ ସେ ସେଥିପାଇଁ ସେ ଜାଣିଶୁଣିକି ଦୀକ୍ଷା ଦଉଛନ୍ତି।
କାହିଁକି ନା ଆମେ ଯୋଉ ପଇସା ଆମେ ଯୋଉ ପଇସାରେ ଠାକୁରଙ୍କୁ ଦବୁ ମାନେ। ତାଙ୍କ ଏକ ଅଛି କି ସବୁଦିନ ତମେ ଇଷ୍ଟବୁତି କରିବ ଟଙ୍କାଟେ ଲେଖେକି ଦୁଇ ଟଙ୍କା ଲେଖେ ଯାହାବି ତମେ କରିବ। ସେଇଟା ମାସ ଶେଷରେ ଆଣିକି କେନ୍ଦ୍ର ଘରେ ଦବ।
ଆଚ୍ଛା ତମେ ନେଇକି ତାଙ୍କୁ ଦିଅ କି?
ମୁଁ ଦେଇନି ମାନେ ମୁଁ ତ କଲିନି ଇଷ୍ଟବୁତି ଦୀକ୍ଷା ଟା ନେଇଯାଇଛି ଇଷ୍ଟବୁତି ମୁଁ ଟୋଟାଲି କରିନି। ହଁ।
ହୁଁ ହୁଁ। ନାଇଁ ଦେଖ ଯୋଉଟା କରିପାରିବ ସେଇଟା କର। ଯୋଉଟା ନ କରିପାରିବ ସେଇଟାକୁ କରିକି କିଛି ଲାଭ ନାହିଁ ଆଜି ନହେଲେ କାଲି ସେଇଟାକୁ ତମେ ବନ୍ଦ କରିବ ପୁଣି ତ ଲାଭ ନାହିଁ ନା।
ହୁଁ। ମୁଁ ମାନେ ମୁଁ ନିଜେ ଠାକୁରଙ୍କୁ ମାନେ ସନ୍ଧ୍ୟାବେଳେ ଠାକୁର ପୂଜା କ ଧୂପ ଦିଏ ସନ୍ଧ୍ୟା ଦିଏ।
ନାଇଁ ଠାକୁରଙ୍କୁ ମାନିବା ଟା ଅଲଗା ଦୀକ୍ଷା ନବାଟା ଅଲଗା। ଠାକୁରଙ୍କୁ ତ ସମସ୍ତେ ମାନନ୍ତି ସମ ତ ପୂଜା କରିପାରିବେ କିନ୍ତୁ ଏତେ ଯୋଉ ନୀତି ନିଷ୍ଠା ସେଗୁଡାକ ସମସ୍ତେ କରିପାରିବେ ନା। ସେଗୁଡାକ କଲେ ତ ବାବାଜୀ ହବାକୁ ପଡିବ।
ହଁ ପୁଅ ପିଲାମାନେ ବାବାଜୀ ଝିଅ ପିଲାମାନେ ମାତାଜୀ ଆଉ।
ହଁ।
ଥୋଡି ନା ଝିଅ ପିଲା ମାନେ ବାବାଜୀ ହେଇ ପାରିବେ।
ହୁଁ ନା ମାତାଜୀ।
ହଁ।
ହୁଁ ଯାଇକି ମାନେ ଯୋଉ ପାହାଡ ଉପରେ ବସିକି ତା ଜପ ତପ। ସେଗୁଡାକ କରିବାକୁ ପଡିବ।
ପାହାଡ ଉପରେ ନୁହଁ ହିମାଳୟରେ।
ହଁ ସେଇ ହିମାଳୟରେ ହେ ପାହାଡ ହିମାଳୟ ଗୋଟେ ପାହାଡ ନା।
ଉଁ ହଁ ହଁ ଏ ପାହାଡରେ ତ ନର୍ମାଲ ପାହାଡକୁ ବି ତ ଜଣା
ନା ନର୍ ନର୍ମାଲ ପାହାଡରେ ତ ଯେତିକି ଯୋଉ ପଶୁ ଥିବେ। ସେମାନେ ତତେ ନେଇଯିବେ।
ନା କାହିଁକି। ଏମିତି ଗୋଟେ ଗୋଟେ ଜାଗା ଅଛି ବି ସେ ପାହାଡ ଉପରେ କେହି ମାନେ ରୁହନ୍ତିନି ବି।
ଆଚ୍ଛା।
ହଉ ଦଶ ମିନିଟ୍ ହେଇଗଲାଣି ଆପଣ କଲ୍ କାଟିଦିଅନ୍ତୁ।
ହଉ ହଉ ହଉ ବାକି ଧନ୍ୟବାଦ।
ଧନ୍ୟବାଦ।